ହଁ କହୁନୁ
କଣ କରୁଛ?
ସେ
ହୁଁ
ବସିଛି।
ଖାଇବା କଣ?
ହ ବଲୁ
ହଁ ଏଇଟା କଣ ହେଇଥିଲା?
ଏଡାିଲ ମୁଁ ଶାଗ ଭାଯିଥିଲି ଏଇନା କରିଛି କୋବି ତରକାରି
ଆ ସେ ନା ଲଗେଇଛ ମଞଜିାଇକି ଲ କହୁନ
ଏଲେ ହବନ ପପ ପେରା ତ
ହଁ ଏ ଭଲ ଲ ଆଉ ଏବେ ରଷ ସାରିଲଣିି
ହଁ ରୋଷେଇ ସରିସରିଲାନି ରୋସେଇ ସରିକି ବସିକି ମୁଭି ଦେଖୁଥିଲି।
ମୁଭି ଦେଖୁଛ।
ହୁଁ ଦେଖ
ସାଢେ ସାତଟାରେ ଖାଇକି ଡିଉଟି ଆଉ।
ହୁଁ ତୁ କଣ?
ମୁଁ ଏବେ କିଛି ଖାଇନି ଟିୟୁସନ୍ କି କରିକି ଚାସ୍ ଖାଇଦେଇ କି ଆଉ ଟିକେ ଖାଇବ
ହଁ
ଏ ଯୋଉ ଖରା ହଉଛି। ଭୋକ ବି ଲାଗୁନି ନାମ ଖାଇନି ଶୋଇ ପଡିଥିଲି।
କଲେ
କଣ?
ଏମିତିଆ ନ ଖାଇକି ରହିଲେ ବଞ୍ଚିବୁ କେମିତିଆ?
ଏ ପଚିଶ ବର୍ଷ ହେଲା ତ ବଞ୍ଚୁଛି ମରିଯାଇଛି।
ହଁ ବାବୁଲା ଖାଇଛି? ହଁ।
ଆରେ ଆଜି ମୁଁ ମୁଭି ଦେଖୁଛି ସେ ସେ ଜିଜୁ ଜିଜୁ ଡାକେ ନୁହଁ କି ତାର ମୋର ତା ନ ତମ ଭର ନ ସେ ମୋର ନମ୍ବର ମୋର କେତେଟା ଆଣନି।ସେ କଣ କରୁଛି ଫୋନ କରୁଛି ଆଉ ଫୋନ ଟୋନ ଜାଣୁଚି କିନ୍ତୁ ସିଏ ବୋଲିକ।। ହେଲେ କନଫ୍ୟୁଜ କାଇଁ ହଉଛି କହିଲୁ, ମୁଁ କହିଲି ମୁଁ ତ ତା ନମ୍ବର ଆଣିନି କି ତାକୁ ବୋଧେ କେତେବେଳେ ନମ୍ବର ଫମ୍ୱର ଦେଇନି ଫୋନ ସିଏ କେମିତି କରିବ ତାହେଲେ ତାପରେ ଯାଇକି ଯେତେବେଳେ କହିଲା ଜିଜୁ ଚିହ୍ନି ପାରୁନ ମୁଁ କହିଲିରେ ତୁ ନମ୍ବର କୋଉଠୁ ଆଣିଲୁ, କହିଲା ମୁଁ ଆ ତିନି ଚାରି ମାସ ପରେ ଆଜି ଗ୍ରୁପ ଖୋଲିଥିଲି ଯେ ତ ଆମର ଗୋଟେ ସାଙ୍ଗଟେ ଯୋଉ ଆସିଶ୍ ଶିବା ବଲିକା ସିଏ ଆସିଥିଲେ ତ ମୁଁ ତମ କଥା ପଚାରିଲି ସେ କହିଲ ତମ କଣ ଅକଣ ନମ୍ବର ତମକୁ କଲ ଯାଉନି ସେ ତା ସିମ ଚେଞ୍ଜ କରିଦେଇଛି କଲ୍ କରଛି ତମ ରୁ କଲ ଆସୁ ଯାଉନି କଣ କହୁଥିଲା।
ସେମିତି କଣ ପାଇଁ କରୁଛ?
ତାପରେ ସେ ତାରିଠୁ କଣ୍ ନମ୍ କହିଲା କହିଲା ମୁଁ ତାଙ୍କ ନମ୍ବର ମାଗିଲି ସେ ନମ୍ବର ଦେଲା ଫୋନ୍ ଏଟା ଆଉ ଗୋଟେ ଦାସ ଜିଯୁ ଆସ ଚିଲିକା ଆଡେ ବୁଲିବାକୁ ଭୋଜି କରିବା ମୁଁ କହିଲି ହଉ।
କୁଆଡେ?
ଚିଲିକା
ତାଙ୍କର କଣ ସେଇ ନୁଆଁ ଏଡିକି?
ନାହିଁ ତାଙ୍କର ବାଲୁଗାଁ ବା।
ହଁ ହଁ।
ବଡଗାଁ ବାଲୁଗାଁ ନୁହେଁ ବେ ଚିଲିକା ବାଲୁଗାଁ।
ଓ ହୋ।
ଏପଟ ଲାଇନରେ ଏତେ ଜାଣି ନଥିବୁ ବୋଧେ
କଣ?
ଏପଟ ଲାଇନ ଭଲ ସେ ଜାଣି ନଥିବୁ।
ନା ସେ
ଟ୍ରେନ ଗଲା ବେଳେ ଦେଖିକି ଯାଉଥିବୁ ଚିଲିକା ସାଇଟରେ ପଡୁଛି। ଟ୍ରେନ ଯେତେବେଳେ ଆନ୍ଧ୍ରା ଯାଉଛୁ ବ୍ରହ୍ମପୁର ଏ ଯୋଉ ଆମର ବାଲୁଗାଁ ଷ୍ଟେସନ ଡେଇଁଲେ ପା ଚିଲିକା ପଡୁଛି। ଦେଖି ଦେଖି
ବାଲୁଙ୍ଗା ଷ୍ଟେସନ ଦେଖିଛୁ ମୁଁ ତ ରାତିରେ ନା ବାହାର କୁ ଉଠୁନ୍ନନ ଆମର ତପର ପଡି ଯାଉଛି। ସେ ଯେ କୋଉ ବାହାରକୁ ଅନେଇ ହଉଛି କି।
ବାଲୁଗାଁ ଡେଇଁଲା ପରେ ଦେଖିବୁ ଝରକା ଟେ। ଖୋଲା ରଖିବୁ ଦେଖିବୁ ସେ
ଝରକା କୋଉଠି ଉ ସ୍ଲିପରରେ କାମ ଝରକା ଅଛି।
ତ ନାଇଁ କଣ ଚୋପଟା ଅଛି।
ସେଠି ତ ଗୋଟେ ଷ୍ଟାଣ୍ଡ ଭଳିଆ ରହିଯାଉଛି ସରକାଡା ଦେଖାାଯାଉନି କିଛି।
ଆମକୁ କହୁଛି ଯିଏ ତଳସୀ ତଳସୀଟି ଯଦି ଭଲ ଲୋକ। କହିଥିବ କହିବି ତମେ ଟିକେ ସାଇଟ୍ ହେଇକି ଶୁଅ ମୁଁତେ ଟିକେ ଖାଲି ବସିବା ପାଇଁ ଜାଗା ଟିକେ ଦବୁ ମୁଁ ବସ ଗପି ଗପି ପଳେଇବି। ସେନ ଶୋଉଛ। ନା ଆମର କଣ ଅଦିନା ଟ୍ରାଭେଲିଗଂ ଆମେ ଗୋଟେ ଭଲ ଲାଗନି ତାଙ୍କର ଡେଲି ଟ୍ରାଭେଲିଗଂ ହେଇଗଲାଣି ତାଙ୍କ ଶୋଇକି ଯାଉଛନ୍ତି ଯୋଉଠି ଫେମିଲିରେ ଯୋଉ ଆମେ ଆସିଲା ବେଳକୁ। ସେ ପୁରା ସିଟ ଦେଲା ବସିବା ପାଇଁ ଆମ ସ୍ଲିପର ପଡି ଯାଇଥିଲା ଯୋଉ ସେ ବସିବା ପାଇଁ ଦେଲା। ବସି ବସି ଖାଲି ଆସିଲୁ।
ହଁ କେତେ ବାଟ କି ଚାରି ଘଣ୍ଟା ର ତ ରାସ୍ତା।
ଚାରି ଘଣ୍ଟା ନା ଷୋହଳ ଘଣ୍ଟା ମ ଚାରି ଘଣ୍ଟା ଷୋହଳ ଘଣ୍ଟା ଲାଗୁଛି। ହଁ ଆମେ ସେଦିନ ଗୁଣ୍ଟୁନୁ।
ସନ ଭୁବନେଶ୍ୱରରୁ ଷୋଳ ଘଣ୍ଟା ଲାଗୁଛି।
ଷୋହଳ ଘଣ୍ଟା ଲାଗୁଛି ବା ଆମେ ବସିଲୁ ସାଢେ ସାତଟାରେ ଏ ସାତଟା ନା ସାଢେ ସାତ ମୋର ଠିକ ସେ ମନେ ପଡୁନି। ସେଠି ଯାଇକି ପହଞ୍ଚିଲୁ ଦିନ ଏଗାରଟା ନା ବାରଟାରେ।
ଆମେ ଯୋଉଥିରେ ଯାଉଛୁ ସେଥିରେ ମାନେ ଚୋରି ହାରି କିଛି ଟେନସନ ନାହିଁ।
ଟ୍ରେନ ଆଗ ଏବେ ପୋଲିସ ରହୁଛି। ଟ୍ରେନରେ କଣ୍ଟିନୁ ଚୋରିୀ ହେବ ଚୋପାଟା।
ନାଇଁ ନାଇଁ କୋଉଠି ମ ରହୁଛନ୍ତି।
ମୁଁ କିଏ କହିଲା ରହୁନାହାନ୍ତି ତାଙ୍କର ତ ଗୋଟେ ପର୍ସନାଲ ଆରେ ତୁ କଣ ସବୁ ବଗି ବୁଲୁଛୁ। ତ ମତେ ପଚାରୁନୁ ମୁଁ କହିବି ତତେ। ଆମେ କଣ ଆମେ ଗଲେ ଦି ଯୋଉ ଚାରି ଚାରି ପାଞ୍ଚ ଜଣ ହେଇକି ଯାଉ। ଆମେ ପୁରା ସବୁତକ ବଗି ଆମେ ସ୍ଲିପର ବଗି ପୁରା ଏକଠୁ ଦଶ ଯାଇକି ସବୁ ବଗିରେ ବୁଲିବୁ ସବୁ ବଗିରେ ବୁଲିବୁ ସେ କାଣ୍ଟିନ ରୁମ ରେ ଯାଇକି ପଶିକି ସେଠି ଖାଇକି ଆସିବ ଆମେ କେତେବେଳେ ଯୋଉ ଆସନ୍ତି। ସେମାନେ ଯୋଉ ଆସନ୍ତିନି ହଁ ଆଣି ଦେବେ ବଲିକା କ୍ୟାନ୍ଟିନ ରୁ କ୍ୟାଣ୍ଟିନରେ ଖାଇଲେ କ କ ଟିକେ ଅଧିକା ଖାଇବା ମିଳିବ। ହେଲା କ୍ୟାଣ୍ଟିନ୍ ଭିତର ଖାଇଲେ ସେ ଖ ବଢିଆ ଖାଇବା କ୍ୟାଣ୍ଟିନ୍ ଭିତରେ ଖାଇଲେ ସେ ସାମ୍ନାରେ ବା ବନେଇକି ଦେବେ ତୁ ଦେଖିବୁ ଖାଇବୁ ସେଇଠିକି ନା
କୋଉଠି ମ
କ୍ୟାଣ୍ଟିନ ଭିତରେ ଯୋଉଠି ବନେଇଆ ହଉଛି କ୍ୟାଣ୍ଟିନ ରେ ସେଇଠି ନା ଭଲ ଖାଇବା ବୋଲି ନୁହଁ କଣ? ହଁ ଟ୍ରେନ ଭିତରେ ସେ ଭିତରେ କ୍ୟାଣ୍ଟିନ ଭିତରକୁ ଗଲେ ତାକୁ କହିଲେ ସେ ଆରାମ ସେ ବନେଇକି ଦବ ଯାହା ତୁ ଯାହା ପସନ୍ଦ ମୁଁ ଗୋଟେ ଥରେ ଯାଇଥିଲି। ସମସ୍ତେ କହିଲେ କହିଲେ ଏମିତି ହଉଛି ସେମିତି ହଉଛି ଚିକେନ ସେ ଚିକେନ ପ ଦେଖେଇଲା ମତେ କହିଲା କହିଲ ଭାଇ ସତରେ ଆମେ ଚିକେନ ହିଁ ରଖୁଛୁ ଚିକେନ ଚିଲ୍ଲି ସେ ଗୋଟେ ବନେଇକି ଦେଲା ସାଙ୍ଗେ ସାଙ୍ଗେ ମୋ ମତେ କହିଲା ଦଶ ପନ୍ଦର ମିନିଟ୍ ଏଇଠି ଟିକେ ଛିଡାହେଇ ମୋବାଇଲ ଚଲଉଥାଅ ସେ ବନେଇକି ଦେଲା କିନ୍ତୁ ଭାତ ସଫିସେଣ୍ଟ ଯେତେ ଖାଇପାରିବ। ଦିଥର ବି ଦଉଛନ୍ତି।
ମୁଁ ଜାଣିନି
ଡାଲମା ପନିର ଫନିର ତ ସବୁ ସେଇଠି ତିଆରି କରୁହନ୍ତି ଦେଖୁଛୁ ଆମେ ରୋଷେଇ ସେଇଠି କିିନା ହଉଛି ଆମେ ବି ଡାଉଟ କରୁଥିଲୁ କିନ୍ତୁ ଆମେ ଯାଇକି ଦେଖି ଥିଲା ପରେ କିନ୍ତୁ ଟ୍ରେନ ଭିତରେ ଭିତରେ ଗୋଟେ ଜିନିଷ ହେଲା ଯଦି ଖାଇବନି କିଛି ଏଇ ଯୋଉ ଅଣ୍ଡା ବିରିୟାନୀ ବିରିୟାନୀ ବିକୁଛନ୍ତି ସେଗୁଡ଼ା ଖାଇବନି।
ଯୋଉଟା ଆସିଲା ମଝିରେ ସ ନ ଆସା ଗୋଟେ କହିଲା କି କଣ କାହାର ଅର୍ଡର ଦବାର ଅଛି କୁହ। ମାନେ ଗୋଟେ ଷ୍ଟେସନ ରେ
ହଁ ହଁ ସେଇମାନେ ଯୋଉ ଖାଇବା ପାଇଁ ହଁ ସେ ଯୋଉ ଖାଇବା ପାଇଁ ଆସିକି ଅର୍ଡର ଦିଅନ୍ତି ସେଇମାନେ ହଉଛନ୍ତି କ୍ୟାଣ୍ଟିନର ସେମାନେ ଭଲ ଖାଦ୍ୟ ଆଣିକି ଦିଅନ୍ତି।
ହଁ ମୁଁ କହିଲି ତାର
ସେମାନେ ଆସିକି ସିଟ ନମ୍ବର ଲେଖିକି ନେବେ ତାପରେ ଖାଇ ଆଣିକି ଦେବେ ପାର୍ସଲ। ବାସୀ ନୁହେଁ ବା ନଗଦ ନେଇକି ଦେବେ ଗରମ ଥିବ ଦେଖିବୁ ତୁ ଖାଇଲା ବେଳେ ଦେଖିବୁନୁ ଗରମ ଥିବ
ନା ଆମର ଏଇଟା ଅଧିକ ପଇସା ମୁଁ କହିବି ଏତିକି ପଇସା ଖାଇଦଉଛ ଆମେ ଗଲେ ଘରେ ଖାଇବା ମୋର ଏନ୍ତିଆ ମାଇଣ୍ଡ ମାନେ ଆମେ ଦିନେ ଯାଉଛୁ ନା
ହୁଁ ତୁ ତ ଆଉ ହୋଟେଲରେ ତ ଖାଇଲେ ସେଇ ଯାହା ଅଶି ନବେ ଟଙ୍କା ନ ନାଇଁ ନଉଛନ୍ତି ଗୋଟେ ଗୋଟେ ପ୍ଲେଟ ଆଉ ସେଠି ଆଉ ତିରିଶ ଚାଳିଶ ଟଙ୍କା ଅଧିକ ଶହେ କୋଡ଼ିଏ ଟଙ୍କା କି ଶହେ ତିରିଶ ଟଙ୍କା ନେବେ ଆଉ କଣ ଅଧିକ ଟ୍ରେନରେ ତ ସବୁ ରେଟ ଆଉ ଦଶ ଟଙ୍କିଆ ପାଣି ବୋଟଲ କର କୋଡ଼ିଏ ଟଙ୍କା ଆସିବ ନା ନାଇଁ
ତ ଗୋଟେ ପାଣି ବୋଟଲ ଯାଇଛି ମାନେ ସେତିକ ମୋର ସରିବନି
ତୁ ମହାତ୍ମା ତୁ ମହାତ୍ମାରେ ତୁ ମହାତ୍ମା ତମେ ପାଣି ଖାଇବା କିଛି ଦରକାର କାର ନାହିଁ।
ଭାଇ ସତରେ ଜାଣିଚ ନା ଆମେ ସାଢେ ସାତଟାରେ ବସିଲୁ ଟ୍ରେନରେ ପଣ ପାଣି ବୋତଲ ମୋର ସେମିତି ହିଁ ଥିଲା ଖାଲି ସକାଳୁ ଯୋଉ ଉଠିଲି ଏ ଯୋଉ ମାନେ ଅଡ ଲାଗୁଥାଏ ମୁଁ ତ ପାଣି ପାଟିରେ ହେଇରା ଦେଇ ହବନି ଯୋଉ ଟ୍ରେନ ପାଣି ଯୋଉ ମାନେ ବ୍ରଶ୍ କରିବା ପାଇଁ ଗଲି କଷ୍ଟ ସମସ୍ତେ କହିଲି କୋଉଠି ଓହ୍ଲେଇବୁ କଣ କରିବୁ ଖାଲି ଗଲି ମୋ ବୋତଲ ପାଣି ନେଲି ଆଣିକି କୁଳୁ କୁଛା କରିକି ବ୍ରସ୍ କରିକି ଆସିଲି ସେତେ ହି ଗୋଟେ ବୋତଲ ପାଣି ତାପରେ ତାକୁ ସେଠି ପହଞ୍ଚିଗଲା ପରେ ପୁଣି ଆହୁରି ଅଧା ଥିଲା ମୁଁ ତ ମାନେ ଗୋଟେ ଫାଷ୍ଟ୍ ଟାଇମ୍ ଟ୍ରାଭେଲିଙ୍ଗ ଗୋଟେ ଗୋଟେ କେମିତି ଲାଗୁଥିଲା ଖାଇବି କଣ ଗୋଟେ ଗୋଟେ ଆମର ଗୋଟେ ସାନ ଗୋଟେ ପିଲାଟେ ସିଏ ଆସିଥିଲା ଫୁଲବାଣୀର ନା କଣ କହିଲା ସେ ରୁଟି ଆଣିଥିଲା କହିଲା ଦିଦି ନିଅ ଖାଇବ ରୁଟି ମୁଁ କ ଆ ମୁଁ କାଇହିଁକି ନେଲ ଏଇଟା ଗୋଟେ କଥା ଆରେ ଖାଇଲିନି ସେଓ ହରିକା ନେଇଥିଲି ଆଉ କୁକୁରୀ ବିସ୍କୁଟ ଏଗୁଡା ସବୁ ଥିଲା କିଛି ବି ମାନେ ଗୋଟେ। ଆଛା ହେଲା। ଯାଇକି ଓହ୍ଲେଇଲୁ କେତେ ଏଗାରଟାରେ ନା କଣ ସାଙ୍ଗେ ସାଙ୍ଗେ ତ ଖାଇବା ତାଙ୍କୁ ବନେଇ ସାରିଲେ ପୁଣି ଦେବେ ନା ମାନେ ବାରଟାରେ ପହଞ୍ଚିକି ରୁମ ଫୁମ ରେ ସବୁ ସେଟିଙ୍ଗ ହେଲା ସବୁ ଗୋଟେ ହେଇଗଲା ଖାଇଲା ଦେଲା ସବୁ ତିନିଟା ତାପରେ ଛତୁଆ ଖାଇକି ଗଲାରେ ରୁମ ରେ ଥରେ ଖାଇଲି। ଆଉ ମୁଁ ତା ଟ୍ରେନ ଭିତରେ ଗୋଟେ ସେଉ ବାହାର କଲି ଟିକେ ଖାଇକି ଶୋଇଛି କେମିତି ଆଗ ପହଞ୍ଚିବୁ ଏ ଟେନସନ ଖାଲି ଲାଗୁଥିଲା, ମାନେ ଜାଣିଚ ଯାହା କହିବି ସତ ଖାଲି ଡର ଲାଗୁଥାଏ ମୁଁ ଟ୍ରେନ ମିସ୍ କରିଦେବି କି, ଟ୍ରେନ ଛାଡିଦେବି କି, ଅଲଗା ବଗିରେ ବସି ପଡିବି କି, ଅଲଗା କା ସିଟ ରେ ବସି ପଡିବି କି, ଏମିତି ଖାଲି ଡର ରହୁଛେ। ମୁଁ ଖାଲି ଅନେଇବି ଆମ ପିଲା କିଏ ଅଛନ୍ତି? କୋଉଆଡେ ଅଛନ୍ତି ଖୋଜିବି ଖାଲି
ହଉ ଟାଇମ୍ ହେଇଗଲା ମୁଁ ରଖୁଛି ହେଲା ଆମର ଗ୍ରପୁ କଲ୍ ଆସୁଛି ଯୋଉ ଟେନ୍ଥ କ୍ଲାସ ପିଲା ଆମର ଯୋଉ ବ୍ୟଚ୍ ର ସେଇମାନେଲ କରୁଛନ୍ତି।
ହ ହଉ ରସ